ହାଲୋ।
ଗୁଡ଼ଆଫଟରନୁନ୍ ମ୍ୟାମ୍।
ହଁ ଗୁଡ଼୍ଆଫ୍ଟରର୍ନୁନ୍। ଆଉ କଣ କରୁଛନ୍ତି? ମୁଁ ବସିଛି ଏଇଠି ଟିକେ। ଭାବିଲି ଟିକେ ଟାଇମ୍ ତ ମିଳୁନି କାମ ଭିତରେ ଭିତରେ ଟିକେ ଗପି ଦେବା।
ହଁ। ମୁଁ ବି ସେ ବସିଛି ଛାତ ଉପରେ।
ଅହୋ। ଖରା ହଉନି?
ନା ଏବେ ବର୍ଷା ଉଠେଇଥିଲା, ଟିକେ ଜଷ୍ଟ ବର୍ଷା ବି ପକେଇ ଦେଇଥିଲା। ସେଥିପାଇଁ ଭଲ ଲାଗୁଛି ତ ସେଥିପାଇଁ ବସିଛି।
ଓହୋ। ଟିକେ ମାନେ ଥଣ୍ଡା ହେଇଯାଇଛି ବୋଲି ବସି ପଢଡିଛନ୍ତି ନାଇଁ? ନାଇଁ ଆମର ଏପଟେ ଖରା ଦେଖଉଛି।
ଆମର ବି ଦୁଇ ତିନି ଦିନ ଧରି ପ୍ରବଳ ଖରା ଦେଖେଇଲା, ପୁରା ରହି ହେଲାନି। ଆଜି ବି ଦେଖ ଦେଖେଇଥିଲା, ଆଜି ବି ଦେଖେଇଥିଲା। କିନ୍ତୁ ଏବେ ଟି ଏୟୀ ଅଧ ଘଣ୍ଟାଏ ହେବ ଟିକେ କ୍ଲାଇମେଟ୍ ଚେଞ୍ଜ ହେଇଯାଇଛି ଆଉ।
ହ ହଁ ନାହିଁ ସେମିତି ଟିକେ ଚେଞ୍ଜ ହେଉଛି କିନ୍ତୁ ଆମର ଏପଟେ କାଲି ଦେଖେଇଥିଲା କିନ୍ତୁ ଆସିଲା ଯେମିତି ପୁରା ଗଛ ପତ୍ର ଭାଙ୍ଗି ଭୁଙ୍ଗି କି ଘଡ଼ଘଡ଼ି ବିିଜୁଳି ଏମିତି ମାରିଲା କିନ୍ତୁ ଗୋଟେ ବୁନ୍ଦା ବି ପାଣି ପଇଲାନି। ଏଇଟା ହେଲା ଅସସ୍ଥ ହେଇଗଲା ଆଉ ତାପରେ ତ ଯୋଉ
ଗରଜିଲା ମେଘ ବରସେ ନାହିଁ।
ହଁ ହଁ ହଁ, ସେଇଟା। ହଁ ସେଇୟା ହେଇଗଲା, ସେ ବହିରେ ଯାହା ପଢିଥିଲୁ ଆମେ, ସେଇୟା। ଘରଜିଲା ମେଘ ବରଷେ ନାଇଁ। ଆଉ ଭୋକିଲା କୁକୁର କାମୁଡେ ନାଇଁ। ଆଉ ନାଇଁ।
ହଁ।
ସେଟା ଗୋଟେ ଢେଗ, ଢେକ ଅଛି ଯାହା ହଉଛି ସେଇଆ ଆଉ। ତାପରେ ଆଜି ସେମିତି କି ଟିକେ ହାଲକା ଖରା ହେଇଛି, ଟାୟଣ ହେଇନି କିନ୍ତୁ ଗରମ ପ୍ରବଳ।
ଆମ ପଟେ ବି ସକାଳେ ଏମିତି ଗୁଳୁ ଗୁଳି ହଉଛି ଯେ, ଆଉ ରୋଷେଇବାସ କଲାବେଳକୁ ପୁରା ନାକେଦମ।
ହଁ ସେଠି ତ ପବନ ଫବନ ଟିକେ ବାଜୁନଥିବ, ନା ନାଇଁ ଗଛପତ୍ର ଅଛି?
ସେ ଗଛ ଅଛି। କିନ୍ତୁ ଯେମାନେ ଦିନ ସାରା ସେରେ ପବନ ପଉନ କିଛି ହେଉନି ସନ୍ଧ୍ୟା ହେଲା ପରେ ପବନ ଟିକେ ହେଉଛି।
ଛାତ ଉପରେ ତ ଭଲ ପବନ ହଉଥିବ?
ହୁଁ ଛାତ ଉପରେ ଆମ ଏଇ ଘର ବାହାର ଅଗଣାକୁ ଗଲେ ବି ସେଠି ବି ହଉଛି।
ହଁ ବସନ୍ତି ରୋଷେଇବାସ ସାରି କିରି
ହଁ ରୋଷେଇଆ ସାରିକି ବସୁ।
ଅହୋ ସେଠି ଭଲ ଲାଗିବ ନାଇଁ, ଗାଁ ଯୋଉ ଘର ଗଣାରେ ରୋଷେଇ ସାରିକିରି ବସିବା ପାଇଁ ଭଲ ଲାଗ ଯଅ ମେ ଆହୁରି ବସ୍ ଭଲ ଲାଗିବ ମିଳିମିଶିକି ଆଉ ଟିକେ ସାଙ୍ଗରେ ଟିକେ କିଛି ଧରି ଦେଇଥିବ।
ହଁ।
ଏମ୍ ତି ମୁଢ଼ି ମିସ୍କଚର୍ ଚଣା
ହଁ କି ବାଦାମ୍
ବାଦାମ୍ ଯାହା ବି ହେଲେ ଟିକେ ହଁ ସେଥି ସେଥିରେ ମାନେ ମଜା ଆସିଯାଏ ମାନେ ସନ୍ଧ୍ୟାଟା ଆଉ ଟିକିଏ ବଢ଼ିଯାଏ। ନାଇଁ ରାତି ହଉ କି ସନ୍ଧ୍ୟା ହଉ ଆଉ ଟିକେ ଭଲ ବଢ଼ିଯାଏ ଆଉ ମଜାଟା ଆଉ ଆଉ କଣ?
ଆଉ ପିଲାମାନେ ସବୁ?
ପିଲାମାନେ ଟିଉସନ୍ ଗଲାଣି ଗୋଟେ ଝିଅଟା। ଆଉ ପୁଅଟା ଶୋଇବାକୁ କହିଲି ସେ ଶୋଉଚି ଟିକେ ତା ବାପା ପାଖରେ ଆଉ।
ହଁ।
ହଁ ଶୋଉଚି ଉଠିବ ପାଞ୍ଚଟା ବେଳକୁ ଖେଳିବାକୁ ଯିବ। ଆଉ ଛୁଆ ମାନଙ୍କର ଆଉ ଟାଇମ୍ କେତେବେଳେ?
ନାଇଁ ବା ସ୍କୁଲ ଖୋଲିଲା ତାଙ୍କର ଏ ସକାଳୁ ସକାଳୁ ଟିଉସନ ପୁଣି ସ୍କୁଲୁ ପୁଣି ଆସିଲେ ପୁଣି
ହଁ। ଆସିଲେ ପୁଣି ଟି ଖେଳିବେ ନା ନାଇଁ ପୁଣି ଟିୟୁସନ୍ ଯିବେ। ତାପରେ ପୁଣି ଖେଳି ସାରିକି ଆସିକିରି ପୁଣି ଘରେ ସେଇ ହୋମ୍ ୱାର୍କଟା କରିବେ। ଆଉ ଆମ ମାନଙ୍କର ଯେମତି କାମ ତାଙ୍କର ବି ସେଇ ପଢା କାମ ଆଉ।
ହଁ।
ଉଁ ଆଉ ଛୁଟି ଭିତରେ ସେମାନେ ଚାହାଁନ୍ତି ଟିକେ ଟାଇମ୍ ପାସ୍ କରିଆ ପାଇଁ ଆଉ।
ହଁ ଛୁଟିରେ ପିଲା ମସ୍ତି କରନ୍ତି ଆଉ ସେ କହିଲେ ସେ ଶୁଣନ୍ତିନି ତ ଆଉ।
ଶୁଣନ୍ତିନି ଖାଇବା ପିଇବା ସବୁ ଭୁଲି ଯାଆନ୍ତି, ଭୁଲି ଯାଆନ୍ତି ଆଉ ଖାଲି ଖୋଜନ୍ତି ଖେଳ ଖେଳ ଚାଲ୍ ଥିବ ଏମିତି ବି ସାଙ୍ଗସାଥି ଧରିକିରି ବି ପଳେଇବେ ସବୁ କି କେଟ୍ ଫିକେଟ୍ ବାଡେଇବେ ଆଁ ଲୁଡୁ କେ ରମ୍ ଏମତି ସବୁ ଧରିକି ବସିବେ ତା ତାପରେ ଚାହିଁବେ ଖାଲି ଯେମତି ଆମ୍ ଚାଲ ବୁଲିବାକୁ ଯିବା। ଆଜି ଇଆଡ଼େ ଯିବାନି ଆଜି ସିଆଡ଼େ ଯିବାନି। ଆ ଯାଇଥିଲୁ ଆମେ ଗୋଟେ ଥର ଏଇ ନଣଦ ଘରକୁ ଯାଇଥିଲୁ ପା ଖରେ ସେଇ ରଜକୁ।
ହଁ।
ଥିଲା ଏ ସେ ସବୁ ଖାଇବା ପିଇବା ସେଦିନ ସବୁ ପିଠାପଣା କରିଥିଲା ବୁଲାବୁଲି କଲୁ ଦୋଳି ଫୋଳି ଝୁଲିଲୁ, ଆଉ ସେଠି ଗୋଟେ ପୁ ଗ୍ରାମ୍ ଥିଲା କମ୍ପିଟିସନ ଥିଲା ଶଙ୍ଖ ଫୁଙ୍କିବାର। କିଏ କେ ତେ ଟାଇମ୍ ଶଙ୍ଖ ଫୁଙ୍କି ପାରୁଚି ହେଲା। ସେଇଟା ଗୋଟେ ଏଇଟା କଲୁ ଆଉ ସେଇଠି ପ୍ରୋଗ୍ରାମରେ ବି ପିଠାପଣା ହେଇଥିଲା ପୋଡ଼ପି ଠା ଚକୁଳି ପିଠା ତରକାରୀ ପାନ ଆମ୍ବ ସବୁ କିିଛି।
ହୁଁ ହୁଁ ହୁଁ।
ସବୁ କିଛି ହେଇଥିଲା ଛୁଆ ମାନେ ଖାଇଲେ ମସ୍ତି କଲେ ଝୁଲା ଝୁଲିଲେ। ଛୁଆ ବଡ ସବୁ ଫଟ ଫଟ ଉଠେଇକିରି ଆସିଲୁ।
ଭଲ ଭଲରେ ମଜା କରି ବନେଇଲେ ଆ ରଜ।
ହଁ ଦୂରୁକୁ ତ ଯାଇପାଇଲୁନୁ ତା ଯଉ ଆମର ମୋ ମାଆ ଘର ଯାଏ ମାନେ ଛୁଆମାନଙ୍କର ମାମୁଁ ହର। ଆଉ ଏବେ ତାଙ୍କର ମାନେ ପିଇସି ଘର ଯାଇକି ଟିକେ ମଜା କରଦେଲୁ ଆଉ।
ହଁ ହଉ ଯୋଉଠିକି ହେଲେ ଟିକେ ଛୁଆ ଗଲେ ଖୁସି ହେବେ।
ଖୁସି ଆଉ ଦୂରକୁତ ଯାଇପାଇଲୁନୁ ପାଖକୁ ଟିକେ ଯାଇଥିଲୁ ଏ।
ହଁ ପାଖରେ ତ ପିସି ଘର ଅଛନ୍ତି ଗଲେ ହେ
ହଁ ପାଖାପାଖି ଆଉ ଦୂର ହେଲେ ଆମର ବହୁତ ଦୂର ହେଇଯାଉଛି।
ଉ ହୁଁ।
ବହୁତ ଦୂର ହେଇଯାଉଛି। ଆଉ ଆଉ କେବେ ମାନେ କେତେବେଳେ ଏମିତି ସବୁ ବୁଲାବୁଲି କରିବାକୁ ଯିବେ। ଆମ ଲୋକେସନ୍ ଖୋଜିକି ପଳେଇ ଆସିବେ ଆଉ।
ହଁ ନିହାତି ନିହାତି।
ନା।
ଏବେ ତ ଆଉ ବାହାଘର ପରେ କୁଆଡେ ବୁଲେଇ ପାଇଁ ଯାଇନୁ। କଣ ବର୍ଷେ ଯାଏ କୁଆଡେ ଯାଆନ୍ତିନି। ତାପରେ ନୂଆ ହଁ।
ବର୍ଷେ ହେଇସାରୁ। ହେଇସାରିଲା ପରେ ଏମିତି ତୀର୍ଥଯାତ୍ରା, ତୀର୍ଥସ୍ଥାନ, ଯେମିତି ପୁରୀ ଅଛି ଦେଓଘର ଅଛି ଆଉ ଚଣ୍ଡିଖୋଲ, ଫଣ୍ଡିଖୋଲ ସବୁଆଡେ ବହୁତ ଜାଗା ଅଛି ନା।
ହୁଁ ହୁଁ।
ବହୁତ ଜାଗା ଅଛି। ଯିବେ ଆଉ
ମ୍ୟାରେଜ ପୂର୍ବରୁ ଦୁଇ ଚାରି ଥର ପୁରୀ ଯାଇଛି।
ହେଁ।
ଏ ଆମେ ଟେନ୍ଥରେ ଯାଇଥିଲୁ। ଟ୍ୟୁସନ୍ ପିଲା ସବୁ ସାର ନେଇଥିଲେ। ତାପରେ ଯୋଉ ତାପରେ ଖୁଦୁରୁକୁଣି ପିଲା ଥରେ ଗଲୁ। ପୁଣି ଥରେ ଖୁଦୁରୁକୁଣି, ଖୁଦୁରୁକୁଣି ପିଲା ଥରେ ଗଲୁ ପୁଣି ପୁଣି ଥରେ ଖୁଦୁକୁୁଣି ଗଣେସ ପୂଜା ପିଲା ଦୁଇଜଣ ଯାକ ମିଶକି ଗଲୁ।
ମିଶିକିରି ଗଲା ପଇସା ଆଦାୟାକରିକି ଯାଉ। ଯୋଉ ପଇସା ଟା ବଞ୍ଚୁଥିବ ସବୁ କାମ ସାରିକିରି ସେଇ ପଇସାରେ ସବୁ ଯାଉଥିବ। ବୁଲାବୁଲି କରିକି ଆସ
ବାସ୍ ଆଉ ଯୋଉ ଦିଦି ମାନେ ବାହା ହେଇଯାଆନ୍ତି। ସେମାନେ କିଏ ହଜାରେ କିଏ ପାଂଶ କିଏ ପନ୍ଦର ଶହ ଏମିତି ଦେଇ ଦିଅନ୍ତି। ବର୍ଷକୁ ତିନି ଚାରିଟା ଝିଅ ଯଦି ବାହାଘର ହେଇଗଲେ। ସେମାନେ ଦେଇଦିଅନ୍ତି ତିନି ଚାରି ହଜାର ସେପଟୁ ବାହାରି ଆସେ। ଆମେ ଚାନ୍ଦା ବି କରୁ। ଚାରିଶହ ପାଂଶହ ଲେଖାଏଁ ଚାନ୍ଦା କରୁ। ତ ଆମର ଯେଉ ପଇସାରେ ଆଣି ପୂର୍ବ ଯୋଉ ଇଏର ଯୋଉ ପଇସା ଥାଏ ସେରା ଆମର ସୁଧକୁ ଲଗେଇଥାଏ। ହଁ ସେଇଟା ସୁଧକୁ ଲଗେଇ ଦେଇଥାଉ। ସେ ସୁଧମୂଳ ଆଦାୟ ହେଇଥାଏ। ସେଠୁ ପୂଜାରେ ଯେମତି ଅନ୍ୟମାନେ ସାହି ପାଡିଶା ସବୁ ଭାଉଜ ମାନେ
ସେଇ ଜିନିଷଟା ଆମ ପଟେ ବି ଅଛି। ମୋ ମାଆ ଘର ପଟେ ଅଛି।
ହଁ ସେ ସାହି ପଡିଶା ଯୋଉ ଭାଉଜ ଭାଉଜ ମାନ, ଭଉଣୀ ମାନେ, ଧର ଯିଏ ଯେତେ କିଏ ପାଆଁ ଦୁଇଶ
ହାଁ ସହେ ପଚାଶ ଏମତି ସବୁ ପୂଜା ପାଇଁକି ଦେଇଥିବେ। ନହେଲେ ଯାହା ହାଁ ଯାହାଘରେ ଝିଅ ଥିବ ନା। ସେମାନେ ଫୁଲ୍ ଚାନ୍ଦା ଦିଅନ୍ତି।
ହଁ ଯୋଉମାନେ ତ ଓସା କରୁଥିବେ ଯୋଉମାନଙ୍କର ଖାତାରେ ନାଁ ଅଛି ସେମାନେ ତ ଫୁଲ୍ ଫୁଲ୍ ଦେବେ। ଆଉ ଯୋଉ ସ୍ତ୍ରୀ ଲୋକମାନେ ଓଷା କରନ୍ତି। ସ୍ତ୍ରୀ ଲୋକ ମାନ କରନ୍ତି ନା ଲାଷ୍ଟ ପାଳିଟା? ଯାହାହେଲେ ସ୍ତ୍ରୀଲୋକମାନେ ଭାଇମାନଙ୍କ ପାଇଁ ଲାଷ୍ଟ୍ ପାଳିଟା କରନ୍ତି। ସେମାନେ ହଁ କିଏ ପଚାଶ ଶହେ ଏମିତି ଦିଅନ୍ତି।
ଦିଅନ୍ତି। ଆଉ ବୋଇତ ଭସା ଭସାଣି ହୁଏ ହଁ ବୋଇତ ଭସାଣି ହୁଏ। ତାପରେ ଏ ପ୍ରସେସନ କରିକି କାଢନ୍ତି ସବୁ।
ହଁ ଆମେ ଆମର ବି ସେମିତି। ଆମର ସେମିତି ପୂଜା ଆ ଚାରିପାଳି ଯାକ ସେଇ ବୁନ୍ଦିଆ ଭୋଗ ହୁଏ। ସେ ଯାହା ପିଲା ଆଣିଥିବେ ଭୋଗ। ଆଉ ଆମର ଏକ୍ସଟ୍ରା ସେଉ ବୁନ୍ଦିଆ ସବୁ କିଣା ହୋଇଥାଏ। ମାନ ସକାଳ ୱଳି ଦି ଚାରି ପ୍ୟାକେଟ୍। ଉପରି ଓଳି ଦି ଚାରି ପ୍ୟାକେଟ୍। ସେ ଯୋଉ ଖାଇ ଆଉ ଯୋଉ ଫଳମୂଳରେ ସେ ମିଶେଇକି ସେଟା ଭୋଗ କରାଯାଏ। ତାପରେ ହେଠୁ ସ ଚାରି ପାଳି ଯାକ କେମିତି ହବ। ଲାଷ୍ଟ ପାଳି ଟା ଟିକେ ବହୁତ୍ ଭୋଗ ହୁଏ। ପୁରା ବଡ ବଡ ଧାନ ସିଆ ଡେକ୍ଚି, ନହେଲେ ଗଞ୍ଜ ଯୋଉ ଭୋଜି ରାନ୍ଧନ୍ତି। ସେଇଥିରେ ଭୋଗ ହୁଏ। କହିଁକି ନା ସମସ୍ତଙ୍କୁ ଯିଏ ଚାନ୍ଧା ଦେଇଥିବେ ସମସ୍ତଙ୍କ ଘରକୁ ଭୋଗ ଟିକେ ଦିଆଯିବ।
ଭୋଗ ସବୁ ଦିଆହବ ନାଁ ଗାଁରେ ସବୁ।
ଆଉ ଗାଁରେ ତ ଅଣ୍ଟା ଯିବ ଦାଣ୍ଡେରେ ପୁଣି ଯୋଉମାନେ ଚାନ୍ଦା ଦେଇଥିବେ ପର୍ସନାଲ୍ ତାଙ୍କ ଘରମାନଙ୍କୁ
ହଁ ଘରେ ଘର ମାନେ କେରେ ସବୁ ଦିଆହବ।
ଦିଆଯାଏ ଆଉ ସିଏ ଦେଇ ସାରିଲା। ସି ଦେଇ ସାରିଲା ପରେ ସେ ସେସବୁ ସାରିଲା ପରେ ତାପରେ ପ୍ରସେସନ୍। ମାନେ ଭସାଣୀ ଭସାଣୀରେ କଣ ଆମେ କରୁ ଆମର ଗଣେଶ ପୂଜା ପିଲାଙ୍କ ସହିତ ମିଶିକି ଆମେ କରିଦଉ ସେମାନେ ତ ଡିଜେ ଫିଜେ ସବୁ ଆଣନ୍ତି ସେମାନେ ତ ଗାଡି ଗାଡି ସବୁ ଆଣନ୍ତି ଟ୍ରାକ୍ଟର ଫାକ୍ଟର ଆମେ ତାଙ୍କୁ ଦୁଇ ଚାରି ହଜାର ଟଙ୍କା ଦେଇ ଦଉ ହଁ। ନାଇଁ ଦଉ ଦି ଚାରି ହଜାର ଟଙ୍କା ସେମାନେ ମନା କରନ୍ତି। କଣ ଦଉଚ ଆମେ ଦଉ ଆଉ ଦୁ ଚାରି ହଜାରେ ଟଙ୍କା ତାଙ୍କୁ ଦଉ।
ନାଇଁ ଭାଇ
ଆମେ କହିବୁ ଆମେ ତ ତମ ମାନଙ୍କ ପାଇଁ ତ କରୁଚୁ। ଆଉ ତମ ମାନଙ୍କ ପାଇଁ ଓଷା କରୁଛୁ ତମେ ରେସପସିପୁଟି ନବନି ଆଉ କିଏ ନବ ଯେ।
କିଏ ନବ ଆମ ଗାଁରେ ବି ସେମିତି ହୁଏ। ସେଇତ ଭାଇମାନେ ସବୁ କିିଛି କରିବେ। ଆମେ ଅପେକ୍ଷା କରିଥିବୁ। ତାଙ୍କ ଭସାଣି ଦିନ ସେଇ ଦିନ ଭସେଇ ଦବୁ।
ସେବେ ତାଙ୍କ ସହିତ କ କରିଦଉ ଭସାଣୀ ଆ ଭସାଣିରେ କେତେ ସବୁ ଆମର ୟୁନି ନୁହେଁ ସେ ତାଙ୍କର ୟୁନିଫର୍ମ କରି ଥିବେ ଆମେ ଆମର ୟୁନିଫର୍ମ କରିଥାଉ। ସେ ତାଙ୍କର ଗଞ୍ଜି ପୋଛା କରନ୍ତି ନାଇଁ ନାଇଁ ଆମର ସେ ଯୋଉ ସେଟ୍ କପଡ଼ା ଆସିକି ଡ୍ରେସ୍ ତିଆରି ହୁଏ।
ଅହଂ।
ଖାଲି ଉପର ଗୋଟେ ଗୋଟେ ଦିଆଯାଏ ଆଉ ତଳେ ସବୁ ତ ନର୍ମାଲେ ବ୍ଲାକ୍ କଲର୍ ପ୍ୟାଣ୍ଟ ଚୁନି ଧରନ୍ତି ଆଉ। କି କିଏ ଧର ଟ ଯୋଉ ଜିନ୍ସ ରେ ପିନ୍ଧିଲା କିଏ ଧର ଖାଲି ଲେଗୀନ୍ସ ରେ ପିନ୍ଧିଲା ଯା ଇଚ୍ଛା।
ଯାହା ଇଚ୍ଛା କିନ୍ତୁ ଉପରଟା ସବୁ କଲର୍ ଠିକ୍
ହଁ ଉପଟା ସମସ୍ତଙ୍କର ଗୋଟିଏ କଲର୍ ହେଇଥିବ ଇଏ ହେଲେ ଦୁଇଟା କଲର୍ ଯଦି ଗୋ ଗୋଟିଏ କଲର୍ ମିଳିନଥିବ କୋଡ଼ିଏ ପଚିଶି ପିଲା ଦୁଇଟା କଲର୍ ନହେଲେ ବୋ ଆଣିଥାଉ।
ତେ ବାର ବାର କରିକିରି ଆଉ।
ଆଉ ଗୋଟେ ଥର ମିଶିକି ଉଁ ଉଁ ଆର ବର୍ଷ ଗଲା ତା ଲାଷ୍ଟ ଇୟର ଗଲା ତା ପୂର୍ବ ବର୍ଷ ପ ଇଏଟା ଆଁ ମେଲୋଡି ମେଲୋଡି କରିଥିଲେ।
ଓ ଗାଁଙ୍କୁ ମେଲୋଡ଼ି ଆଣିଥିଲେ।
ହଁ ସେ ଖୁଦୁରୁକୁୁଣୀ ପିଲା ଗଣେଶ ପୂଜା ପିଲା ମିଶିକି ମେଲୋଡ଼ି କରିଥିଲେ ମେଲୋଡ଼ି ଆସିଥିଲା।
ଆଉ ଡ୍ରାମା କରନ୍ତି ଯଉ ବିଡ଼ୁଅ ବିଡ଼ୁଅ ଚଲାନ୍ତି ନା?
ହଁ ସେଟା ଟିକେ ପୁରୁଣା ଆଗ ଆଗ ଆଗ ଚଲାନ୍ତି। ସେଇଟା ଦଶ ପନ୍ଦର ବର୍ଷ ତଳର କଥା।
ଉଁ ହୁଁ।
ଓ ଠିକ୍ ଅଛି ଆଉ ଆପଣ ଟିକେ ରେଷ୍ଟ ନିଅନ୍ତୁ ଆଉ ରଖୁଛି ଆଉ।
ହଁ ହଉ ଠିକ୍ ଅଛି ରଖୁଛି ବାଏ ହୁଁ।